ହ୍ୟାଲୋ।
ହଁ କୁହ।
ଆମ୍ ଆପଣଙ୍କୁ ମୋ କଥା ପୁରା ଭଲସେ ଶୁଭୁଛି?
ହଁ ଶୁଭାଯାଉଛି।
ଆଉ ଆ ଏବେ ଆପଣ କଣ କରୁଛନ୍ତି?
ଏଇ ଏଇଠି ଶୋଇଛି। ଆଉ କଣ କରିବି କି? ଏବେ ଏଇଠି ବସିଚି।
ଆଉ ଖାଇବା ସନ୍ଧ୍ୟାବେଳେ ଆଉ ଆଜି ସନ୍ଧ୍ୟାବେଳେ ଖାଇବା
ଗୁପ୍ଚୁପ୍ ଖାଇଥିଲୁ ସନ୍ଧ୍ୟାବେଳେ। ଆଜି ଗୁପଚୁପ୍ ହେଇଥିଲା।
ତ ଘରେ ବନେଇକି କରିଥିଲୁ ଗୁପଚୁପ୍ ନା କିଣିକି।?
ନାଇଁ ଘରେ ତିଆରି ହେଲା ନା। ତିଆରି କରି ଖାଇଲୁଣୁ? ନାଇଁ ଘରେ ତିଆରି ହେଇଥିଲା।
ଅହଃ, ଘରେ ହଉଛି କିଏ ବନେଇଥିଲେ ଆପଣ?
ନାଇଁ ଆମ ଭାଉଜ ବନେଇ ଦେଇଥିଲେ।
ଅହଃ ଭଲ ବନେଇଥିଲେ। ସେ ତ ଜମା ଭଲ ବନାନ୍ତିନି।
ହଁ ବନେଇଥିଲେ।
ଆଉ କଣ ଆଳୁ ଗୁରେ। ଆଉ କଣ କଣ ସବୁ ପଡିଥିଲା?
ଆଳୁ, ମିକ୍ସଚର, ଆଉ ସିଝା ମଟର, ପିଆଜ। ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ପଡିକି ଚକଟା ହେଇଥିଲା। ଖଟା ପାଣି ହେଇଥିଲା ଆଉ।
ଖଟା ପାଣି ତ ଘରେ ଜମା ବନେଇଲେ ଭଲ ବନେନି। ଦୋକାନ ରେ ହିଁ ଭଲ ବନେ। ହଁ ନା?
ଆଉ ଅଛି? ଦୋକାନ ଅପେକ୍ଷା ଟିକେ ଘରେ ଟିକେ କମ କ ଟେଷ୍ଟ ହୁଏ ଆଉ।
ହଁ ଜମା ବି ଟେଷ୍ଟ ହୁଏନି। କମ ତ ନୁହଁ ଜମା ବି ହୁଏନି ଟେଷ୍ଟ।
ନା ହେଇଥିଲା ଆଜି ଟିକେ।
ଓହୋ ଆଉ ଗୁପଚୁପ୍ ଟା କଣ ଛାଣି ଥିଲେ ନା ଆଗରୁ ଥିଲା ଆପଣଙ୍କ ଯୋଉ ପୁତୁରା ଆଣି ଦେଇଥିଲା ସେଇୟଆକୁ।
ଆଗରୁ ଥିଲା।
ଓ ସେଗୁଡାକ ଭଲ ଥିଲା ନା ସେଟା ବା ଟିକେ ଗନ୍ଧ ହଉଥିଲା?
ନା ନା ତ ଭଲ ଥିଲା ତ।
ଓହୋ ଭଲ ଥିଲା ମୁଁ ଭାବିଲି ସେ ଏ ଅଁ ପୂର୍ବରୁ ଗନ୍ଧ ହେଉଥିଲା ନା ତ ମୋତେ ଲାଗିଲା କି ସେଇଟା ବୋଧେ ଗନ୍ଧ ହେଉଥିବ ଆଉ ଟିକେ ମାନେ ସେ ଯୋଉ ପୋଡା ତେଲରେ ଯେହେତୁ କରିଥାନ୍ତି ସେମାନେ ବୋହୁ ଜି ମାଙ୍କରେ ତ ସେଇଟା ଟିକେ ବେଶି ଗନ୍ଧ ହୁଏ ମତେ ଲାଗେ
ନା ହୋଉନଥିଲା ତ ଭଲ ଲାଗୁଥିଲା।
ଓ ହୋ ଆପଣଙ୍କ ପୁଅ ଖାଇଲେ?
ହଁ ଖାଇଲେ ଯାଇଥିଲୁ ପାର୍କ ସି ସେଠି ଗୋଟେ ଆଇସ୍କ୍ରିମ୍ ଆଉ ଗୁପଚୁପ କୋଡିଏ ଟଙ୍କାରେ ଖାଇକି ଆସିଥିଲା।
ସେଠି ଗୁପଚୁପ୍ ଦଶ ଟଙ୍କାର ଚିନି ଟା।
ଠି ବି ଗୁପ
ହୁଁ।
ଏଠି ସହର ମାନଙ୍କରେ ଗୁପଚୁପ୍ ଦଶ ଟଙ୍କାରେ ଚାରିଟା କି ତିନିଟା ଏମିତି ଦେଉଚନ୍ତି।
କୋଡ଼ିଏ ଟଙ୍କାର ସାତଟା ଦେଲେ ଆଉ ହଁ।
ହଁ କୋଡିଏ ଟଙ୍କାରେ ସାତଟା ହିଁ ମାନେ କହିବାକୁ ଗଲେ ଦଶ ଟଙ୍କାରେ ତିନିଟା। କୋଡିଏ ଟଙ୍କାରେ ଖାଇଲା ବୋଲି ଆଉ ଗୋଟେ ଏକ୍ସଟ୍ରା ଦେଇଦେଲେ ଆଉ।
ଏକଷ୍ଟ୍ରା ହଁ।
ହଁ ଆପଣଙ୍କ ଗାଁଆଡେ କେତେ ଟଙ୍କା ଗୁପଚୁପ୍ ଦଶ ଟଙ୍କାରେ?
ଟଙ୍କାରେ ଛଅଟା ସାତଟା ଏମିତି ଦିଅନ୍ତି। ଗାଁ ରେ କେମିତି ବେଳେ ବେଳେ ଆଯାଏଁ ବଡ କେମିତି ସେମି
ଓହୋ ସେଇଗୁଡାକର ଆକାର ଟିକେ ବଡ।
କେ ହଁ ଏଠି ପୁରା ଛୋଟ ବହୁତ ଛୋଟ।
ହଁ ଏଠି ତ ପୁରା ଠକିବା ପାଇଁ ଲୋକଙ୍କୁ ଅଛନ୍ତି ଆଉ। ଆଉ ଏ ଲୋକ ବି ଠକି ଯାଆନ୍ତି।
ହୁଁ ଆମର ସେଠି ମିନା ବଜାରରେ ହେଲେେ ବି ମୀନା ବାଜାର ହେଲେ ପ ବଢିଆ ପଡେ ଗୁପଚୁପ୍ ଚାଟ ଆଉ ବିରିୟାନୀ ଫିରିୟାନୀ ଭଲ ପଡେ ଏଠି। ବିରିୟାନୀ ଆମର ଯୋଉ ରୋଲ ଫୋଲ ଆଉ ବିଭିନ୍ନ ପ୍ରକାର ଆଇଟମ୍ ଫାଷ୍ଟଫୁଡ୍ ଜିନିଷ ଗୁଡା ପଡେ ଆଉ।
ଆଉ ଆପଣ ଘରେ କେବେ ବିରିୟାନୀ ହେରିକା ବନି ବନାନ୍ତି?
ନା ନା ମୁଁ କେବେ ବନେଇନି ବା ବଜାରରୁ କିଣି ଆଣୁ ଖାଉ ଆଉ।
ଆଚ୍ଛା ଆଚ୍ଛା। ଆଉ ବଜାରରେ କିଣି ଆଣିଲେ ଆପଣଙ୍କୁ ଭଲ ଲାଗେ ସେ ବିରିୟାନୀ ନା ବେଶୀ ମସଲା ହେଇଯାଇଥାଏ?
ଟିକେ ଅଧିକା ମସଲା ହେଇଯାଇଥାଏ ଆଉ।
ଓହୋ ଆଉ ଆଉ ବରା ଶିଙ୍ଗଡ଼ା କେବେ ବନାନ୍ତି ଘରେ?
ହଁ ବରା ସିଙ୍ଗଡ଼ା ବନୋଉ ଘରେ।
କଣ ବନାନ୍ତି ବରା ଆଳୁଚପ୍?
ଆଳୁଚପ୍ ବେସନରେ ମଇଦା ନେଇଆସୁ। ଆଳୁ କଷିକି ଯୋଉ ଆମର ପୁର ଦଉ ଶିଙ୍ଗଡ଼ାରେ।
ଆଛା ସିଙ୍ଗଡ଼ା ବି ବନାନ୍ତି?
ହଁ।
ଆଛା ଆଉ ପକୁଡି।
ହଁ ପକୁଡି ବନା ହୁଏ।
ଆମ ଓଡିଆ ମାନଙ୍କର ତ ବର୍ଷା ହେଲା ମାନେ ପକୁଡି ଆଉ ଚାହା ଟା ଥୁଆ।
ହୁଁ ଶୀତ ହେଲେ ତ ହେଲା ଆଉ।
ହୁଁ। ଏବେ ଯେହେତୁ ଟିକେ ଗରମ ହଉଚି ସେଥିପାଇଁ ଏତେ କିଏ ଚାହା ଆଉ ପକୁଡିକୁ ଖାଉନାହାନ୍ତି।
ଲ ହଁ।
ହୁଁ।
ଖାଇବା ପାଇଁ ଭଲ ଲାଗୁନି ଏତେ ଗରମରେ।
ହଁ ଗରମରେ ଗରମ ଜିନିଷ ଗୁଡାକ ଖାଇବାକୁ ଭଲ ଲାଗୁ ମୁଁ ଏବେ ଖାଲି ଥଣ୍ଡା ପାଣି ଦହି ପାଣି ବରଫ ପାଣି ଏଇ କୋଲଡ ଡ୍ରିଙ୍କସି ଏଇଗୁଡାକ ଭଲ ଲାଗୁଚି।
ହ
ଯେମିତି ଆପଣଙ୍କ ପୁଅକୁ ଭଲ ଲାଗୁଚି ଥଣ୍ଡା ଫଣ୍ଡା। ଏବେ ଆମ ମାନଙ୍କୁ ସେମିତି ଲେମ୍ବୁ ପାଣି ଟିକେ ବରଫ ପକେଇକି ଆଖୁ ରସ ହେଇଗଲା ସେ ଯୋଉ ନାଣ୍ଡି ବଗୁଲି ପାଣି ଆଉ ଆପଣ ଯୋଉ କାଲି କହିଥିଲେ କି ଯାଇ ଥିଲେ ଯୋଉ ମାନେ ସବୁ ରଙ୍ଗ ବେରଙ୍ଗର ପାଣି ସେଇଆକୁ ବି ଆଉ ଏବେ ତ ଜଲଜିିରା ବି ଆପଣଙ୍କୁ ଏଇ ପାଣି ଗୁଡାକ ସବୁ ପିଇବାକୁ ଭଲ ଲାଗେ ଦହି ପୋଦିନା ପତ୍ର ପକେଇକି?
ଦ ଦହି ପାଣି ପୋଦିନା ପତ୍ର ପକେଇକି ହେଟା ଭଲ ଲାଗେ। କାଲି ଯୋଉ କରୁଥିଲେ ଷ୍ଟଲ୍ ପଡିଥିଲା ହେଠି ମତେ ଜମା ଭଲ ଲାଗିଲାନି ସେଟା କାହିଁକି।
ହଁ ବା ସେଇଗୁଡାକ ଏତେ ଭଲ କରନ୍ତିନି ଆଉ ଏମାନେ ତ ପୁରା ଠକି ହିଁ ଦେବେ।
ସେଟା ଯୋଉ କଲର ଗୁଡା ପକଉନାହାନ୍ତି ସେଇଥିପାଇଁ। ସେଇଗୁଡ଼ା ଭଲ ଲାଗୁନି।
ତାଙ୍କ ଭିଡ ଦେଖିକି ସେମାନେ ପୁରା ଠକିବାକୁ ଅନେଇକି ହିଁ ବସିଚନ୍ତି।
ହୁଁ।
ସେଇଥିପାଇଁ ମୁଁ ସେଇଆ ହିଁ କହିଲିକି ମାନେ ମାନେ ନିଜେ ହିଁ ଘରେ ବନେଇଦବ ଭ ମାନେ ଭଲ ଆପଣଙ୍କ ବାଡି ପଟେ ଲେମ୍ବୁ ଗଛ ଅଛି?
ଅଛି ଲେମ୍ବୁ ଗଛ ଅଛି କମଳା ଗଛ ଅଛି।
ଅଛି ତାହେଲେ। କେବେ ଲେମ୍ବୁ ପତ୍ର ଆଣିକି ଲେମ୍ବୁ ପାଣିରେ ପକେଇକି ପିଅନ୍ତି?
ନା ସେମିତି କେବେ ପିଇନି।
ଏଥର ଗଲେ ମୋ କଥା ମାନିକି ସେମିତି କରିବେ ମାନେ ଦହି ପାଣିରେ ଲେମ୍ବୁ ପତ୍ର ନହେଲେ ଲେମ୍ବୁ ପାଣିରେ ଲେମ୍ବୁ ପତ୍ର ପକେଇଦେବେ ଦେଖିବେ କେତେ ବଢିଆ ଲାଗିବ ମାନେ ସେ ଯୋଉ ପତ୍ରରେ ଗୋଟେ ବାସ୍ନା ଥାଏ ନା ଲେମ୍ବୁ ପ ତ୍ରର ଶୁଙ୍ଘିଚନ୍ତି ତ?
ହୁଁ ହୁଁ ସେଇଟା କଣ ଛେଚିକି ପଡିବ ନା?
ନାଇଁ ନାଇଁ ସେଟା ଆଣିବେ ଧୋଇଦେବେ ଭଲସେ ତାକୁ ଡାଇରେକ୍ଟ ସେ ପାଣିରେ ହିଁ ପକେଇଦେବେ। ସେଇ ଯୋଉ ବାସ୍ନାରେ ହିଁ ସେ ପାଣି ଟା ଏତେ ମହକିବ ଯେ ମାନେ ବହୁତୁ ପିଇବାକୁ ଇଚ୍ଛା ହବ ମୁଁ ବହୁତୁ ଥର ଆମେ କରୁ କିନ୍ତୁ ଏଠି ଟିକେ ଲେମ୍ବୁ ଗଛ ଆମର ଏଠି ଗୋଟେ ତ ଆମେ ଅଳ୍ପ ମାତ୍ରାରେ ପତ୍ର ପକଉ କିନ୍ତୁ ଭଲ ଲାଗେ। ଆପଣଙ୍କ ଛୋଟ ପୁଅ କୁ ବି ତ ହଉଛି ଦହି ପାଣି ବହୁତ ପସନ୍ଦ ବୋଧେ।
ହୁଁ, ତାର ଦହି ପାଣି, ଲେମ୍ବୁ ପାଣି
ଓହଁ ଯେତିକି ସବୁ ଗରମ ଦିନର ପାନୀୟ ସବୁ ତାର ପସନ୍ଦ ଆଉ।
ହୁଁ।
ଆପଣଙ୍କୁ ନାଲି ଚାହା ଭଲ ଭଲ ଲାଗେ ଭଲ ଲାଗେ।
ମତେ ନାଲି ଚା ଟା ବି ଭଲ ଲାଗେ। ନା, ନା ଅଦା ତେଜପତ୍ର ପଡିକି
ଆଚ୍ଛା, ଆଚ୍ଛା ହଁ ଅଦା ତେଜପତ୍ର ଆଉ କଣ ପକାନ୍ତି?
ଗୋଲମରିଚ ଆଉ ଏଇ ଯୋଉ ଆମର ଲବଙ୍ଗ ଦିଟା ପଡିବ।
ଆଚ୍ଛା, ଆଚ୍ଛା ଆପଣ ଏଥର ଗୋଟେ କାମ କରିବେ, ମୋ କଥା ମାନେ କି ଯୋଉ ନାଲି ଚାହା ଆମେ କରୁଛୁ! ସେଥିରେ କଣ କରିବେ ନା ଟିକେ ଲେମ୍ବୁ ପକେଇଦେବେ। ଏମିତି ତ ଏ ଲେମ୍ବୁର ପାଉଡର ପଡେ କିନ୍ତୁ ଯେହେତୁ ଆପଣ ଲେମ୍ବୁର ପାଉଡର ଅଯୋ ହାଣିବା କିଛି ଆବଶ୍ୟକ ନାହିଁ। ସେଥିପାଇଁ ଆପଣ ଗୋଟେ କାମ କରିବେ କି, ଲେମ୍ବୁ ହିଁ ପକେଇଦେବେ ଲେମ୍ବୁ ହିଁ ଟିକେ ଚିପୁଡ଼ିକି ପକେଇ ଦେଲେ ଆଜିକାଲି ସବୁ ଯୋଉ ଲେମନ ଟି ପିଉଛନ୍ତି ସବୁ ଦେଖୁନ ଟିଭିରେ?
ହୁଁ, ହୁଁ, ହଁ, ହଁ।
ହଁ ସେମିତି ହଁ ସେମିତି ହେଇଯିବ ଯୋଉଟା କି ଦେହ ପାଇଁ ବି ବହୁତ ଭଲ ମାନେ ହିତକର। ହିଁ ଲେମ୍ବୁ ଟା ତ ମାନେ ଟିକେ ଏସ୍‌ ସିଡ୍‌ ଭାଗ ଯେହେତୁ ରହୁଛି ସେଇଟା ଆମର ହଜମ ପ୍ରକ୍ରିୟାରେ ବି ହେଲ୍ପ କରିବ ସାହାଯ୍ୟ କରିବ ଆଉ ମଧ୍ୟ ଏ ମାମ ମୁଁ ହର ମାନେ ଆମ ତ୍ୱଚା କୁ ମାନେ ଟିକେ ମାନେ ଗ୍ଲୋ କରିବାରେ ଟିକେ ଭଲ ଦେଖ ଖେଇବାରେ ବି କାମ କରିବ, ସବୁ ପ୍ରକାର ରୋଗରୁ ଟିକେ ଏମତି ପିଇବା କଥା। ବୁଝିଲେ! ହଁ ଆଉ ପୁଣି ଏ ମୁଁ ଳେ ଯେତେବେଳେ ହଉଛି ମାନେ ଧର ହୁଁ, ମାନେ ଧର ମୋର ଟିକେ ଛୁଟି ଫୁଟି ହେଲା ତ ମୁଁ କଣ କରେ ନା ସ ସକାଳୁ ଗରମ ପାଣି, ଜିରା, ଜୁଆଣି, ପାନ ମଧୁରୀ ଆପଣ ଏଇଗୁଡାକ ଖାଆନ୍ତି?
ହଁ ଖାଏ, ଯେତେବେଳେ ପେଟ ଗ୍ୟାସ ହେଇଯାଏ ମୋର।
ହଁ। ହଁ, ହଁ ଆପଣ ମାନେ ଯେତେବେଳେ ହଁ କହୁନାହାନ୍ତି?
ଯୋଉ ଉଷୁମ ପାଣି କରିକି ଜିରା ଜିରା ପକେଇକି ମୁଁ ଖାଏ। ଯଉ ଗ୍ୟାସ ପ୍ରୋବ୍ଲେମ ଟା ମୋର ହଉଚିପା।
ଓହ। ହଁ ଆପଣ ସେଇଟା ଯେତେବେଳେ ଗ୍ୟାସ୍ ହୁଏ ସେତେବେଳେ କରନ୍ତି। ମୁଁ କିନ୍ତୁ ସେଇଟା ପ୍ରାୟ ଟାଇମ କରେ। ପ୍ରାୟ ସମୟରେ କଲେ କଣ ନା ମୋର ଏତେ ଗ୍ୟାସ ଫ୍ୟାସ ହୁଏନି ବୁଝିଲେ।
ହୁଁ।
ଆପଣ ବି ସେଇଆ କରିବେ ଏଥର ମାନେ ଗ୍ୟାସ ହଉ କି ନ ହଉ ସପ୍ତାହକୁ ଦି ତିନି ଥର ସେମତି କରିକି ପି ଜିରା ଲାଗିବନି। ଏମିତି ହିଁ କରିବେ ଦେଖିବେ ବହୁତ ମାନେ ଭଲ ହବ। ବୁଝିଲେ।
ଓହୋ ଥରେ ଦେଖିବା ଟ୍ରାଏ କରିବା।
ଛଟଉ। ହଁ ଆପଣ ଯେମିତି ହେଲେ ବି ଚେଷ୍ଟା କରିବେ ଏଇଟା କରିବାକୁ ଆଉ ଦେଖିବେ ଆପଣଙ୍କୁ ପନ୍ଦର ଦିନ ମଧ୍ୟରେ ହିଁ ଆପଣଙ୍କୁ ବହୁତ ଭଲ ମାନେ ରେଜଲ୍ଟ ମିଳିବ ଯଉଥିପାଇଁ ଆପଣ ମତେ ପୁଣି ଫୋନ କରି କହିବେ ଯାହା ହଉ ଏଇଟା ଆପଣ ଯ କହିଥିଲେ ଭଲ କାମ ଦେଲା ମୋ ଦେହ ପାଇଁ ବି ବହୁତ ଭଲ କାମ ଦେଲା ବେଳେ ବେଳେ କଣ କରିବେ ନା ଆପଣଙ୍କ ପୁଅକୁ ଥଣ୍ଡାରେ ମିଶେଇକି ଦେଇଦେବେ ବୁଝି ହେଲା।
ଅ ହଁ।
ହଉ ତାହେଲେ ଆପଣ ଯାଆନ୍ତୁ କଣ କରିବେ। ଆପଣଙ୍କ ସହିତ କଥା ହେଇକି ମତେ ଭଲ ଲାଗିଲା ଯାହା ହଉ ଆପଣ ଆଜି ସନ୍ଧ୍ୟା ବେଳଟା ଏମିତି ଭଲରେ ବି ଦେଇଛନ୍ତି ଭଲ ହେଲା ଆପଣ ତାହେଲେ ମୁଁ ଏବେ ରଖୁଛି ଆପଣ ଯାଆ
ଓ ହ ହ।
ହଉ ମୋର ନେକ୍ସଟ୍ କଲ୍ କୁ ଆପଣ ୱେଟ୍ କରିଥିବେ ମୁଁ ଆପଣଙ୍କ ପାଖକୁ ଯାଇ କି ନେକ୍ସଟ୍ କଲ୍ ଟା କରିଦେବି।
ହଁ ହଉ।
ଆ।